କଣ।
ବସିଛି ଛାତ ଉପରେ।
ଆଛା ଆଛା ଏବେ ତ ମେଘ। ପୁଆ ଦେଖେଇଥିଲା ପୁଣି କଣ ଖରା ଗଲାଣି ବା।
ହଁ ଛାତ ଉପରେ ଏଇଠି ପାଣି ଦଉଛି ଆଉ ଆମର ଏଇଠି ସବୁ ପାରା ଗୁଡାକ ବସିଛନ୍ତି ସେମାନେ ପାଣି ପିଉଛନ୍ତି।
ଆରେ ବା କେତେ ଭଲ କଥା ନା ମାନେ ଗଛରେ ପାଣି ଦବା ତ ବହୁତ ଭଲ କଥା ଆଉ ପାର ମାନେ ଯେହେତୁ ଆସିକି ପିଉଛନ୍ତି ତମ ସେଇଠି ପାଇଁ ସବୁଦିନ ଆସଥିବ ତ।
ହଁ ସବୁଦିନ ପାର ମାନେ ଆସୁଛନ୍ତି ତାପରେ ଆମ ଉପର ଘରେ ଜଣେ ଆଣ୍ଟି। ର ଯୋଉ ତାଙ୍କୁ ଖାଇବାକୁ ଦଉଛନ୍ତି ଆଉ ସବୁବେଳେ ସକାଳୁ ଆସିକି ପାଣି ଗୁଡାକ ଚେଞ୍ଜ କରୁଛନ୍ତି ପାରା ମାନେ ବି ସେ ଆଣ୍ଟିଙ୍କୁ ପୁରା ଚିହ୍ନି ଗଲେଣି ସେ ଥିଲେ ବି ସେମାନେ ଆସୁଛନ୍ତି ପାଣି ପିଇବାକୁ ଯଦି ଅଲଗା କେହି ରହୁଛନ୍ତି। ଜମା ବି ଆସୁନାହାନ୍ତି ପାଣି ପିଇବା ପାଇଁ।
ଆଚ୍ଛା ଆଚ୍ଛା ତାହଲେ ଚିହ୍ନା ପରିଚୟ ହେଇଗଲଣିି ନା। ତ ବହୁତ ଟାଇମ ରୁ ଏମିତି କହୁଥିବେ ପାଣି ଆଉ ଇଏ। ସେଥିପାଇଁ ସେମାନେ ପୁରା ଭଲ ସେ ଫିଲ୍ କରିକି ଆସୁଛନ୍ତି ଆଉ।
ହଁ ଆଉ କିଏ ଥିଲେ ସେମାନେ ଟୋଟାଲି ଆସୁନାହାନ୍ତି ସେମାନେ ଉଡିକି ପଳଉଛନ୍ତି।
ହଁ ଚିହ୍ନା ଦେଇନାହାନ୍ତି ନା ସେଥିପାଇଁ ଆଉ।
ହଁ ମୁଁ ଯୋଉ ପଚାରୁଥିଲି କି ଆମେ ଯୋଉ ଜାଗର ଯାଇଥିଲେ ସେଇଦିନ ଆପଣ ମୋର ବହୁତ ଭଲ ଭଲ ଫଟୋ ଉଠେଇ ଦେଇଥିଲେ ଥ୍ୟାଙ୍କ ୟୁ।
ଆରେ ଆରେ ଆପଣଙ୍କ ଡ୍ରେସ ଟା ବହୁତ ସୁନ୍ଦର ଦେଖାଯାଉଥିଲା ମତେ ଥରେବେ ମୁଁ ସେ ଡ୍ରେସ ପିନ୍ଧିବି ଫଟୋ ଉଠେଇବି ହେଲା।
ହଉ ଆଉ ଯୋଉ ଆମେ ଯୋଉ ଚାଲି ଚାଲିକି ତ ଯାଇନଥିଲେ ଆପଣଙ୍କ ଭାଇ ଯୋଉ ଆମର ଦେଖାହଲେ ସି ଯୋଉ ଆମକୁ ନେଇକି ସାଇ ମନ୍ଦିର ପାଖରେ ଛାଡିଦେଲେ ସେଇଦିନ ବି ଆମକୁ ଆଉ ଅଧିକ ଚାଲିବାକୁ ପଡିଲାନି।
ହଁ ପରା। ଚାହା ହଉ।
ତାପରେ ଯୋଉ ସାଇ ମନ୍ଦିର ଟା ବି ଏବେ ଯୋଉ ବହୁତ ସୁନ୍ଦର କରିଦେଇଛନ୍ତି ତ ଫଟୋ ଉଠେଇଲେ ଆହୁରି ଭଲ ଦେଖ ହାଉଛି। କିନ୍ତୁ ସେଇଦିନ ଆମର ସେଇଦିନ ଆମର ଝଗ ଗଡା ହେଇଯାଇଥିଲା ମୁଁ ଆପଣଙ୍କୁ ପୁରା ଚିଡେଇ ଦେଇଥିଲି।
ହଁ ଆପଣ ସେଇଠି ଯୋଉ ହାତ ଧୋଇବାକୁ ଯାଉଥିଲେ ନେଳି ଲାଗି ଯାଇଥିଲା ପଡି ଯାଇଥିଲେ।
ହଁ ମୁଁ ଯାଇଥିଲି ହାତ ପାଖ ଦୌଡିକି ତ ଯାଉଥିଲି ପଡିଗଲି ଏକାଥରେ ମୋ ପ୍ୟାଣ୍ଟ ସାର୍ଟ ବି ଅସନା ହେଇଗଲା।
ହଁ ପୁଣି ଆପଣଙ୍କର ନୂଆ ଡ୍ରେସ ଟା ଥିଲା।
ହଁ ନୂଆ ଡ୍ରେସ ଟା ତ ଥିଲା।
ହଁ ତାପରେ ବି ଆମେ ସେଇଠି ଗଲା ବେଳକୁ ତ ଠିକ ଭାସ୍କେଶ୍ଵରରୁୁ ବାହାରିଛେ ଆମେ ସେଇଠି ମୋ ଭାଇ ଦେଖା ହେଲା ଆମେ ସେଇଠୁ ପଳେଇଲେ ଅଟୋରେ ତ ଖରା ହଉଥିଲା ତ ଆମକୁ ଚାଲିବାକୁ ପଡ଼ିଲାନି।
ହଁ ଆଉ ଯୋଉ ଆମେ ଅ ଠାକୁରଙ୍କୁ ଦର୍ଶନ କରିକି ଆସିସାରିଲା ପରେ ଯୋଉ ଗୋଲାପଟା ଆଣିଥିଲେ ସେଇଟା ବି ବହୁତ ଭଲ ଦେଖାହଉଥିଲା।
ହ ହଁ ଯାହା କହିଲେ ଆମେ ସେ ନନା ଗୁଡାକ ଭଲ ଥିଲେ ନା ଆମେ ଯାହାବି ଫୁଲ ମାଗିଲେ ସେ ଆମକୁ ଅ ଅଧିକ ପଇସା ତାର କିଛି ମାଗୁନାହାନ୍ତି ଦେଇ ଦଉଛନ୍ତି।
ହଁ ସେଗୁଡାକ ଲୋକ ଠାକୁରଙ୍କୁ ଦଉଛନ୍ତି ତ ସେମାନେ ମାଗିଲେ ଦଉଛନ୍ତି କିନ୍ତୁ ବାହାରୁ ଯୋଉ ଦୋକାନ ଗୁଡାକ ସେମାନେ ଯଦି ସେମାନଙ୍କୁ ଆମେ ଗୋଟେ ଫୁଲ ମାଗିବା ସେ କହିବେ କି ଗୋଟେ ଫୁଲକୁ ପାଞ୍ଚ ଟଙ୍କା କି ଦଶ ଟଙ୍କା।
ହଁ ସେମାନେ ବିକୁଛନ୍ତି ନା ସେଥିପାଇଁ।
ହଁ ତାପରେ ଯୋଉ ଆମେ ଯୋଉ ଅ ମନ୍ଦିରରୁ ତ ଗଲା ବେଳେ ଆମେ ଅଟୋରେ ପଳେଇଲେ ଆସିଲା ବେଳକୁ ଯୋଉ ବହୁତ ସାରା ଫଟୋ ଉଠେଇକି ସେଇଠି ଯୋଉ ଆମେ ଯୋଉ ମେଘେଶ୍ଵର ମନ୍ଦିରରେ ଯୋଉ ଟଙ୍କତୋରାଣୀ ପି ଥିଲେ ସେଇଟା ଭଲ ଲାଗୁଥିଲା କିନ୍ତୁ।
ଯାହା କହିଲା ଆମେ ସେଇଠୁ ଟିକେ ରାଗ ରୋଷ ହେଇକି ଆସିଛନ୍ତି ଖରା ପୁଣି ଏତେ ଜୋର ସେ ହଉଛି ସେଇଠୁ ସେତି ଚାଲିଲେ ବି ଖରାରେ କଣ ଏତେ ଚାଲିହବ କି? ତ ଆମେ ସେଉଠୁ ଆସିକି ଯେତେବେଳେ ପୁଣି ଟଙ୍କ ତୋରାଣୀ ଟି ମିଳୁଛି ଆମେ ପିଇ ଦେଲେ କି ଶାନ୍ତି।
ହଁ ମୁଁ ତ ସେଦିନ ଆ ସାତ ଆଠ ଗ୍ଲାସ ପିଇ ଦେଇଥିଲି ଆପଣ କେତେ ଗ୍ଲାସ ଟଙ୍କ ତୋରାଣୀ ପିଇ ଦେଇଥିଲେ।
ମୁଁ ତ ମେଘାସ୍ୱରରେ ତିନିଟା କି ଚାରିଟା ପିଇଛି ମୋର ଠିକ ସେ ମନେ ନାହିଁ ହେଲେ ତିନିଟା ନହେଲେ ଚାରିଟା ହିଁ ପିଇଛି ଆଠୁ ଅଧିକ ନୁହଁ କି କମ ନୁହଁ।
ତାପରେ ଯୋଉ ଜଗନ୍ନାଥ ଆଶ୍ରମ ପାଖରେ ଆସିକି ଯୋଉ ଦି ଗ୍ଲାସ ପିଇଥିଲେ କାଚ ଗ୍ଲାସ ସେଇଟା ତ ମନେଥିବ।
ହଁ ହଁ ଆଉ ପୁଣି ମେଘେଶ୍ଵରରେ ତ ସେଇଟା ଥଣ୍ଡା ନଥିଲା ହେଲେ ଟଙ୍କ ତୋରାଣି ନା ଥଣ୍ଡା ଲାଗୁଥିଲା ହେଲେ ଯୋଉଟା ଜଗନ୍ନାଥ ଆଶ୍ରମରେ ଦଉଥିଲେ ସେଇଟା ବରଫ ପକେଇକି ଦେଇନଥିଲେ କି ସେଟା ତ ପୁରା ଥଣ୍ଡା ଲାଗୁଥିଲା।
ସେଟା ବରଫ ପକେଇ ଦୋଉଥିଲେ ତାପରେ ସେଥର ଟେଷ୍ଟ ଥିଲା କିନ୍ତୁ ମେଘେଶ୍ଵର ମନ୍ଦିର ଭଳିଆ ତାର ଟେଷ୍ଟ ନଥିଲା କାରଣ ମେଘେଶ୍ଵର ମନ୍ଦିରରେ ପୁରା ଦହି ଥିଲା ଆଉ ଅଧିକ ପାଣି ମିଶି ନଥିଲେ ଏଠି ପୁରା ପାଣିଆ କରିଦେଇଥିଲେ।
ହଁ ଯାହା ପୁରା ଠିକ କହିଲେ ଆପଣ ଏଇଠି ଅଧିକ ପାଣି କରିଦେଇଥିଲେ ନହେଲେ ମେଘେଶ୍ଵରରେ ଆର ବର୍ଷରେ ଯୋଉ କରିନଥିଲେ ସେଇଟା ବି ଭଲ ଲାଗୁନଥିଲା।
ହଁ ସେଇଟା ବି ଭଲ ଲାଗୁଥିଲା। କଣ କହିଲେ?
ମୁଁ କହିଲି କି ସେ ମେଘେଶ୍ଵରରେ ସବୁଠୁ ବେଶୀ ଭଲ ଲାଗେ ଆଉ ତାପରେ ଆଶ୍ରମ ପାଖରେ ଯୋଉ ଆପଣ ଅଧା ପିଇକି ଆଉ ଅଧା ପିଇ ପାରିଲେନି କାରଣ ଆପଣ ମେଘେଶ୍ଵରରେ ଅଧିକ ପିଇ ଦେଇଥିଲେ।
ହଁ ତାପରେ ଆମେ ଯାଇକି ଯୋଉ ଜଗନ୍ନାଥ ଆଶ୍ରମ ଭିତରେ ପାଞ୍ଚ ଦଶ ମିନିଟ ବସିଲେ ତାପରେ ଆସିଲେ ତାପରେ ଭାସ୍କେଶ୍ଵର ମନ୍ଦିରରେ ବି ଟଙ୍କତୋରାଣୀ ଦଉଥିଲେ ଆମେ ସେଇଠି ବି ଟଙ୍କତୋରାଣୀ ପିଇକି ଆସିଲେ ପିଇକି ତ ଆସିନାହାନ୍ତି ମୁଁ ଗୋଟେ ଗା ମୁଁ ଦିଟା ଗ୍ଲାସ୍ ନେଇ ଆସିଥିଲି ମୋ ମାମା ଆଉ ମୋ ଭଉଣୀ ପାଇଁ ଆଉ ଆପଣ ବି ଗୋଟେ ଗ୍ଲାସ ନା ଦି ଗ୍ଲାସ୍ ଆଣିଦେଇଥିଲେ ନା।
ହଁ ହଁ ଆମେ ଯୋଉ ଆଶ୍ରମରେ ବସିଲାନି କି ମାନେ ଫ୍ୟାନ୍ ଟା ଲାଗିଥିଲା ଖରାରେ ଟଙ୍କତୋରାଣ ପିଇକି ପୁରା ତ ପବନ ଲାଗିଲା ପୁରା ଶାନ୍ତି ଆଉ। ତାପରେ ସେଇଠି ଟିକେ ବସି ଆମେ ଭାବିଥିଲେ ବ୍ରହ୍ମେଶ୍ଵର ଯିବା ବୋଲି ହେଲେ ଯାଇ ହେଲାନି ନା। ତାଙ୍କର ବି ସେଠି ଟଙ୍କାତୋରଣ ଦେଇକି ପିଇଥାନ୍ତେ ଆଉ ଭାସ୍କେଶ୍ଵରରେ ଆସିକି ତ ସେଠି ଯୋଉ ପଣା ଦେଇଥିଲେ ଆଉପୁଣି ଗୋଟେ ଗ୍ଲାସ ବୋଧେ ପିଇଥିଲେ ଆଉ ଗୋଟେ ଗ୍ଲାସ ଆଣିଥିଲେ ନା କଣ। ମୋ ପେଟ ତ ତିନି ଚା ତମେ ପୁରା ତମେ ଗୋଟେ ଗ୍ଲାସ ନେଇକି ପଳେଇ ଆସିଥିଲେ।
ତାପରେ ଯୋଉ ବ୍ରହ୍ମେଶ୍ଵରରେ ବି ଆଉ ଏତେ ଖରାରେ ଯାଇ ହେଇ ନଥାନ୍ତା କିନ୍ତୁ ଆପଣ ସନ୍ଧ୍ୟା ବେଳେ ଯାଇ ଆଉ ଆପଣ ଯାଇଥିଲେ ଯୋଉ ବ୍ରହ୍ମେଶ୍ଵର
ହୁଁ ହୁଁ ବହୁତ ଭଲ ସଜା ହେଇଥିଲା।
ହଁ ବ୍ରହ୍ମେଶ୍ଵର ଭାସ୍କେଶ୍ଵର ମେଘେଶ୍ଵର ଏଇ ତିନିଟା ମନ୍ଦିର ବହୁତ ଭଲରେ ସଜାନ୍ତି।
ହଁ ମେଲୋଡି ନାଚ ଗୀତ ବି ସବୁ ହୁଏନି କି।
ହଁ ସେଇଠି ନାଚ ଗୀତ ତ ହୁଏନି କିନ୍ତୁ ସେଇଠି ଯୋଉ ଗୀତ ଗାଆନ୍ତି ଭଜନ ହେରିକା ସେଇଠି ହୁଏ ଦି ତିନିଟା ଯାକ ମନ୍ଦିରରେ ହୁଏ କିନ୍ତୁ ମେଘେଶ୍ଵର ମନ୍ଦିରରେ ନା ମେ ଯୋଉ ନାଚ ଗୀତ ବି ହୁଏ ସେଇଠି ଅଧି କସିିବ ଶିବଙ୍କ ଗୀତରେ ନାଚ ଗୀତ ହେଇଥିଲା ଯୋଉ ମେଘେଶ୍ଵର ମନ୍ଦିରରେ।
ହଁ ଆଉ ତାପରେ ପୁଣି ମୁଁ ଯୋଉ ଯୋଉ ପଣା ଆଣିଥିଲି ମୋ ଦିଦି ପିଇଦେଲା ସେ ସେଦିନ ଉପବାସ ବି କରିଥିଲା।
ହଁ ଉପାସ କରିଥିଲେ ତାପରେ ଟଙ୍କତୋରାଣୀ ତ ପିଇ ହବ କାରଣ ଉପାସରେ ଟଙ୍କତୋରାଣୀ ତ ମନ୍ଦିରରେ ହେଇଚି ନା ସେମିତି କିଛି ନାହିଁ ସେଟା ପିଇ ହେଇଯିବ।
ହଁ ସେଥିପାଇଁ ସେଥିପାଇଁ ସେ ପିଇ ଦେଲା, ତାପରେ ତ ଆମେ ଟିକେ ରେଷ୍ଟ ନେଇକି ତାପରେ ତୋମେ ତୋମେ ଆଣ୍ଟି ଅଙ୍କଲ୍ ସହିତ ବୁଲିକି ଆସାରିଥିଲ, ମୁଁ ଆଉ ଯାଇବି ବୁଲିକି ଆସସାରିଥିଲେ, ତାପରେ ଆମେ ଯୋଉ ମନ୍ଦିର ଯାଇଥିଲୁ ଜାଗା ଖୋଜିକି ବସେଇବା ପାଇଁ। ସେଥିରେ ତ ଯୋଉ ତୋମେ ଜାଣିଥିବ।
ହଁ ସେଇଠି ଆମେ ଗ-ଆମକୁ କହିଥିଲେ କି ମନ୍ଦିରର ପୁରା ସେଣ୍ଟରରେ ବସିବାକୁ, ଆମେ ମନ୍ଦିରର ସେଣ୍ଟର ରେ ବସିଲା ବେଳକୁ ତୋମ ଭଉଣୀ ଆସିକ କହିଲେ କି ନା ଆମେ ଏଇଠି ବସିବାନି, ଆମେ ଆଗରେ ବସିବା, ତାପରେ ଆଗରେ ବସିଲା ବେଳକୁ ଆମର ତ ଦି ଜଣଙ୍କ ଫ୍ୟାମିଲି ଥିଲେ ନା, ତ ଆମେ ଏକା ଯୋଉ ଅଧିକ ଜାଗା ଖୋଜିଲା ବେଳକୁ ଆହୁରି ଟାଇମ୍ ହେଇଯାଇଥିଲା, ତ ଆମେ ଦୀପ ଜାଳିଲା ବେଳକୁ ଆମେ ସାତଟାରେ ଗଲେ ନା ଆମକୁ ସାଢେ ସାତଟା ଆଠଟା ହେଇଗଲା ଦୀପ ଜାଳିକି ବସିବା ପାଇଁ ଜାଗା ଖୋଜିକି।
ହଁ ପରା ଆମେ ଫାଷ୍ଟ ଗୋଟେ ଜାଗରେ ବସିଥିଲୁ ଏତେ ଭଲ ସେ ସଜାସଜି କରିକି, ସେଠି ଆଉ ଚିଆ ସିଡ୍ ପକେଇକି ବି ଦଉନଥିଲି କି ସନ୍ଧ୍ୟା ବେଳେ ଭାଇ କେତେ ଭଲ ଲାଗୁଥିଲା, ସେଇଟା ଯାହା କୁହ ତୋମେ ବହୁତ ଭଲ ଲାଗୁଥିଲା, ମାନେ ମୋର ତ ମୁଁ ତାକୁ ପୁରା ପିଇ ହିଁ ଦେଇ ସେ ମୋତେ ଏତେ ଭଲ ଲାଗିଲା କେତେ ଭଲ ସେ କରିକି ଦଉଥିଲେ ନା। ତାପରେ ଆମେ ଜାଗା ଖୋଜିିକି ସେଠି ବସିଚେ ତ ପୁଣି ଆଗକୁ ଗଲେ ଆଉ
ହଁ ସେଇଟା ଯୋଉ ପଣା ଦଉଥିଲେ ତାପରେ ସେଦିନ ଯୋଉ ଆମେ ମ-ପୂଜା ଯୋଉ ମହାଦୀପ ଉଠିଲା ବେଳେ ଉଠିଲାର ଘଣ୍ଟେ ପୂର୍ବରୁ ଆମେ ଯୋଉ ଯାଇଥିଲେ, ଆଇସ୍କ୍ରିମ ଆଉ ମୋମ ଖାଇବା ମୋମୋ ଗୁପଚୁପ ଖାଇକି ଆସିଲେ।
ହଁ ସେ ମୋମ ଟା ବି ବହୁତ ଭଲ ଲାଗୁନଥିଲା କି।
ହଁ। ସେ ମୋମ ଟା କିନ୍ତୁ ତିରିଶ ଟଙ୍କାରେ ବି ଭଲ ହି ଦେଇଥିଲା ତିରିଶ ଟଙ୍କାରେ ସମସ୍ତେ ଛଅଟା ଦଉଚନ୍ତି ସେ ସାତଟା ଦେଇଥିଲା। ଆଉ ସେ ବିନା ପିଆଜ ରସୁଣ ବି କରିଥିଲା।
ହଁ ପରା ବିନା ପିଆଜ ରସୁଣରେ ଏତେ ଭଲ ଲାଗୁଚି ସେ ମୋମୋ ଟା, ତାପରେ ତ ଆମେ ଆସିଚେ ସେଇଠି, ଆଉ ଗୋଟେ କଥା ମଁ ସେ ଆଗରେ ନେଇକି ପୁରା ମେଲୋଡି ପାଖରେ ବସେଇଥିଲେ, ମାନେ ଏତେ ଜୋରସେ ସେଇଠି ସାଉଣ୍ଡ ହଉଥିଲା।
ହଁ ତାପରେ ତମେ ସେଦିନ ବହୁତ ରାଗି ବି ଯାଇଥିଲ, କିନ୍ତୁ ଆମେ ଯୋଉ ଫଟୋ ଉଠେଇଥିଲେ ସେଇଟା ବି ବହୁତ ଭଲ ଦେଖାଉଥିଲା।
ହଁ ତୋମେ ଯୋଉ ଚଷମା ଟା ପିନ୍ଧିଥିଲ ତୋମ ଡ୍ରେସକୁ ଆଉ ସେ ଲାଇଟୀଙ୍ଗ୍ ଆଉ ତୋମେ ଯେମିତି ସଜ ହେଇଥିଲ ପୁରା ୱାଓ ଦେଖା ହୋଉଥିଲ।
ହଁ ଆଉ ଯୋଉ ଆମେ ଯୋଉ ଗଲେ ଗୁପଚୁପ ଖା- ଆବେ ତ ଆଗ ମୋମୋ ଖାଇଲେ, ମୋମୋ ଖାଇସାରିକି ଗୁପଚୁପ କେତ୍ ଆମେ ବୋଧେ ଗୁପଚୁପ ଖାଇଲା ବେଳେ ଆପଣଙ୍କ ଭାଇ କୁ ଦେଖିଥିଲେ।
ହଁ ହଁ ଯାହା କହିଲ ଦେଖିଥିଲେ ତାକୁ।
ଆଉ ଆପଣଙ୍କ ଭାଇ ଆମ ଗୁପଚୁପ୍ ପଇସା ବି ଦେଇ ଦେଇଥିଲେ।
ଠିକ୍ କଥା ଯା ହୋଉ ଆମର ଆଉ ଇଏ ଖର୍ଚ୍ଚ ହେଲାନି ବେଶୀ। ତାପରେ ତ ଆମେ ଆସିକି ଏଇଠି ବସିଚେ ଫଟୋ ଉଠେଇଛେ, ଆଉ ମନ୍ଦିରରେ ଗୋଟେ ନୂଆ ଜିନିଷଟେ ହେଇଥିଲା। ସେ ଯୋଉ ଉ ପୁରୁ କୁମ୍ପି ଭଳିଆ ଲାଗିନି ସେଇଠା ଗୋଟେ ଲଗେଇ ଥିଲା
ହଁ ସେ ଯୋଉ ବାହାଘର ରେ ଯୋଉ ଅ, ବ-ଯୋଉ ଗନ୍ ଟା ବାଣର ଯୋଉ ଗନ୍ ଟା ସେଇଟା ଇ ସେଇଟା ଲଗେଇଥିଲେ ତାପରେ ମହାଦୀପ ଉଠିଲା ଆଡ ଓ ବହୁତ ସାରା ସ୍କାଇସଟ୍ ସେଠି ଏ ସେଟ୍ କରିକି ରଖିଥିଲେ। ସେଇଟା ଅ, ଯୋଉ ସେଇଟା ହି ପୁ ତାଙ୍କ ଇଏରେ ଅନ୍ କରିଦେଲେ ତ ସେଇ ଯୋଗୁ ହେଇଗଲା
ହଉ ତାହେଲେ ମୁଁ ରଖୁଚୁ, ହଁ ପଛରେ କେବେ କଥା ହବା ଆଉ।